ହାଲୋ।
ହାଲୋ।
ହୁଁ ହାଲୋ।
କଣ କରୁଚ?
ଏଇଠି ବସଥିଲି ଆଉ ତୁ।
ମୁଁ ଏଇଠି ବସିଛି ଆଉ ଖାଇ ସାରଲୁଣି?
ହଁ।
ଏତେ ଜଲଦି। ଖାଇ ସାରିଲୁଣି।
ହଁ ଙ୍କ ରୋଷେଇ କରିଥିଲ ଆଜି?
ଆଜି ରୋଷେଇ ନାଇ ମ। ସକାଳେ ହେଇଥିଲା ଯୋଉଗୁଡା ସେଇଗୁଡା ଖାଉଛୁ। ଗରମ କେମିତିଆ ହଉଛି?
ହଁ ବା।
ଖୁଡୀ ଦି ଟା ବି ରୋଷେଇ କ ଖନି।
ହଁ ତୁ କେତେ ଟାଇମ ରୋଷେଇ କରୁଛୁ?
ମୋର ଗୋଟେ ଟାଇମି।
ହଁ କ ରୋଷେଇ କରିଥିଲ ଆଜି।
ମୁଁ ଭାତ ଡାଲି ଆଉ ଭଜା କରିଥିଲି।
ମାଆ କରିଥିଲା ଶାଗ ଆଉ ପୋଟଳଆଳୁ ଝୋଳ।
ପୋଟଳ ଫଳୁଚି । ଫଳୁଚି ସେ
ଉଁ ହୁଁ।
ଖାଇବାକୁ ଦେଇଆଇଥିବ ଆଉ ।
ହଁ ।
ଆଉ ଟିଉସନ ଆସୁଛନ୍ତି ରାହୁଲ କୁ
ପଲ୍ଲବୀ ଆଉ ଜ୍ୟୋତିମୟୀ ହଁ ଜ୍ୟୋତିମୟ ବି ତିନି ଜଣ ଆସୁଛନ୍ତି ଆଉ ।
ହୁଁ ହୁଁ ।
ଏବେକ ଆମ ଗାଁ ଲୋକ ଭଲ ଲାଗିଲେ ସମ୍ପୁଟ ମସ୍କ ରେ ଛାଡିବେ ଏଇଠି ଛାଡିବେ ଆଉ । ବିପିନ ବା ଯାଇଛି ।
ସେ ଘରେ ଅଛି ।
କଥା ହେଲା
କେ ଜା ସେ କାଲି ଯିବ ବୋଲି କହୁଛି ତ
ଆ ଉପରେ ଭରସା ନହିଁ ଯିବ କି ନାହିଁ ହ ଆସିଲା ଆ ନ ହେଲ ନାଇଁ ଅ ବ କଣ କରିବ ହେଦରେ ଜଳ ଟିକ ଖାଟ
ଛଅ ହଜାର ତାକୁ ମାଗି ଦବ ନ ହେଲେ
ହଁ କେତେଟାରୁ କେତେଟା ଆସୁଛନ୍ତି ।
ତିନିଟା ର ପାଞ୍ଚଟା ସକାଳ ସାଢେ ଛଅ ରୁ ଆଠଟା ଆଠଟା । ମୋ ତ ଦିଇଭଳିଆ ବଢାଉଛି
ଆଉହୋ କେ ପଡ଼ ନାଦ
ନା ମୋ ବାପା ଦହି କାମ ଫାମ କରୁଛନ୍ତି ମୁଁ ଛିି କଲି ପଠେଇ ଦଉଛି ।
ଓ ହୋ ଆମେ ଯିବା ତେର ଏଜାମ ଦେ
ଏଇ ଫି ଯିବା
ହୁଁ ।
ହଁ ।
ହଉଛି ମୋର ପନ୍ଦରରେ ଯୋଉଟା ଅଛି ସେଇଟା ଭାଇନା ଯିବେ ।
ହଁ ହଉ ହଉ ମୁଁ ତିରିି ତାରିଖଡା ଖେଲିଯିବି ।
ହଁ ଆଉ ତାପରେ ଯାଇକି ଅଛି ଯୋଉ ସାତ ନଅ ଦଶ ଏଇ ତିନିଟା ଯିବା ଆଉ ଯାଇକି ଜୁଲାଇ ।
ଜୁଲାଇ ଆର ମାସରେ ।
ହୁଁ ଏ ମାସ ଟା ଯାଇକି ତିରିଶ ରେ ଅଛି ନା ତେର ପନ୍ଦର ସରିଲା ପରେ ତିରିଶ ରେ ଯାଇ
ହୁଁ ।
ତିରିଶଗ ତ ମୁଁ ଯିବିନି ଫାଇସ କାରଣ ଅଠେଇଶରେ ଗୋଟେ ଏକ୍କଜାମ ଅଛି ଟି ଓଟିଟି ସରିଲା ପରେ ହୁଁ। ତାପରେ ହଉଛି ପିଜ୍ଜା ରହିଛି। ଯିବରେ ସେଟା ଖାଲି ଦିଟା ଏଇଟା ଭାଇନା ସେ ଚଉଦରେ ନା ଆଉ ଆଗୁ ଆସିବେ ଏବେ ରହିବେ ଚଉଦରୁୁ ଆସିକି କୋଡିଏ ଜାଗେ। ପାଞ୍ଚ ଛଅ ଦିନ ରହିବେ ତ ମୁଁ କହିଲେ ଆଉ କଣ ପେ ତମେ ବା ର ଆସିବାକୁ ପଡିବ ନା। ବାର ରୁ ନ ଆସିଲେ କେମିତି ଯିବୁ। ଆଉ ହେଥିପାଇଁ ଆସନି ତମେ ଚଉଦରେ ଆସିବ କାନି ଆମେ ବିନ୍ଦ କୁ ମୁଁ ଯିବୁ ହାରି ଆଉ।
ହଁ।
ତ ଏଇ ପେପିରେ ପଳେଇବି।
ତମ ଗାଁ ଠୁ।
ହଁ ଏଇଠି କକା ହେଇକା ରହୁନାହାଁନ୍ତି ସକାଳୁ କେହି?
ଏଇଆମ ଏଇ ଆମ ଗାଁଠି।
ହୁଁ।
ହଁ ତୋତେ ଆଣିବା ପାଇଁ ବା।
ହଁ। କଭଡାୁ ମ ଯେ ବିପିନି କେ । କେତେ ଦିନ ଯାଇକି ସେ ରହିବ କି?
ନାଇଁ ସେ ଏବେ କାଲି ପରଦିନ କି ଅପରଦିନ ପଳେଇବ ବୋଧେ।
ହଁ ମ ଯେ ରହିବନି ମ ହଁ। ତୁ ତ ଗୋଟେ ଆଜି ଯାଏ ବାଇକି ଶିଖିଲାନି। ଏଇ ସଂପଡା ଆଟଲିଷ୍ଟ ଆଉ ତାହେଲେ ସମ୍ପଡା ଟିକେ ଆସିବୁ ତ।
ହୁଁ।
ଦେଖିଆ ଆଣିବୁ କିଦି ନେଇକି ଯିବୁ ମତେ ଟିକେ। ହଁ ବେବିରେ ତ ମୁଁ ଯିବି ଆଉ କଣ। ପାର ଆସିଲା ଆସିବୁ ତ ସେଇଠି ଦେଇକି ଆମ ଭାଇନାଙ୍କ ସାଙ୍ଗରେ ଆସିବି ହେରି। ଚଉଦ ରେ ଗୋଟେ ପ୍ଲାନିଂ କରିବା ରଜମସ୍ତି ଗୋଟେ କରିବା ଆଉ।
ବାପା ଲେହର ବି ବିଭାଜନ।
କଣ ହେଇଛି ଜାଣିନୁ କି?
ତାଙ୍କ ଲାଗି ଅଲଗା ହେଇଗଲେଣି।
ହଁ ଅଲଗା ହେଇଗଲେଣି ଆମେ ଗୁପଚୁପ୍ କେମିତି କଲେ।
ଆଲ ବି କଥାରେ ତାଙ୍କର ଆହରି ଗଣ୍ଡ ଗୋଡ ଲାଗିଛନ୍ତି।
ଓହୋ।
ତୁ ଜାନୁ।
ନାଇଁ ମୁଁ ଜାଣିନି। ସିଆଡେ ଯାଏ ଗୋଟେ ଗୋଟେ କରିବା ଗଲେ ଆଉ। ଆଉ ସେମାନେ ପଳେଇଲେଣି ଟିଉସନ୍ ରୁ? ହୁଁ।
ହଁ।
ଜଲଦି ଆସିକି ଜଲଦି ପଳାଉଛନ୍ତି ବଧେ।
ହ ଜଲଦି ଆସ। ତୁ କେତେବେଳେ ଟିଉସନ୍ କରୁଛୁ।
ମୁଁ ଚାରିଟାରୁ ଛଅଟା କରୁଛି।
ଏବେ କେତେଟା ପିଲା ଆସୁଛନ୍ତି।
ଏବେ ସେ ବାର ଅଛନ୍ତି କେତେଟା ଏଗାରଟା ଅଛନ୍ତି ଆଉ। ସେଇ ଯୋଡେ ପିଲାଟେ ସିଏ ପଳେଇଲା ତାଙ୍କ ଫ୍ୟାମିଲି ପ୍ରୋବ୍ଲେମ୍ ଅଛି ତ, ସିଏ ସେଆଡେ ପଳେଇବ ଭୁବନେଶ୍ୱର ଟିସି ନେଇଗଲା ସେଇ ସ୍କୁଲ ରୁ ବି ହୁଁ ତାଙ୍କରେ ଫ୍ୟାମିଲି ପ୍ରୋବ୍ଲେମ୍ ଅଛି ଆଉ ସେଠି କି ରହିଲେ କିଏ ତାର କେୟାର ନବ। ସେ ଏଥିପାଇଁ ଟିସି ନେଇଗଲା। ଆସୁନି ସେ ଆଉ ଟିଉସନ ମାସ ଟା ଆସିଛି ତ ଚାରିଶହ ଟଙ୍କା ଦେଇଥିଲା। ହଁ ପଇସା ପଇସା ଯୋଉମାନେ ଠିକ୍ ରେ ଦଉଛନ୍ତି ସେମାନେ ରହିଯାଉଛନ୍ତି। ଆଉ ଏବେ ଗୋଟେ ଝିଅ ଟେ ଆସୁଛି ସରସ୍ଵତୀ ଟାଇପ୍ ର ଡିଟୋ। ଫେସ୍ ଟା ତାର ସେମିତି ସିଏ ଏବେ କଣ ଯାଇଛି ବୁଲିବାକୁ ପନ୍ଦର ଦିନ ବୁଲିକି ଆସିବ। କୋଡିଏ ଦିନ ଆସିଲା ଟିଉସନ ପଇସା ଦେଇନି। କେଜାଣି କେତେ ଦିନ ଏମତି କଣ କରୁଛି କେମିତି କଣ ଠିକ୍ ନାହିଁ ବି ତାର।
ଏବେ କେତେ ଜଣ ପିଲା ଦେଲେଣି ଏଇ ମାସର?
ଏ ମାସର ହଁ ଦେଇଦେଲାଣି ଏବେ କେତେ ଟଙ୍କା ହେଇଛି ଦେଖିଲୁ ହଜାର ଟଙ୍କା ଆଠଶ ଟଙ୍କା ଆଉ ଆଠଶହ ଆଉ ଦେବେ ବୋଧେ ପାଆଁଶ ଟଙ୍କା ଆଉ ତେରଶହ ଟଙ୍କା ଆଉ ଦି ହଜାର ହେଇଯାଉଛି ଆଉ । ତେରଶ ଟଙ୍କା ଯେ ତାଙ୍କ ତାଙ୍କର ତ ଯୋଉ ଆମ ଯୋଉ ଝିଆରୀ ପୁତୁରା ତାଙ୍କ ଆସିଛନ୍ତି ତାଙ୍କର ଏକା ସାଙ୍ଗରେ ଦେବେ ତାଙ୍କର ଏବେ ଚାରି ହଜାର ହବ ବୋଧେ ମୁଁ ଏକ୍ଜାମ ଦେଇ ଗଲା ମାସ କୁ ଦେବେ କଣ କହୁଥିଲେ।
କିଏ କହୁଥିଲା?
ହୁଁ ଯୋଉ ମୋ ଜା ଯିଏ ହେବେ
କଣ କହିଲେ ତମେ ଏକ୍ଜାମ ଦେଇଗଲାବେଳକୁ ଦେ
ହୁଁ ସେ କହୁ ଥିଲେ ଏବେ ହଜାର ଟଙ୍କା ଦେବ ଯେ କହିଲି ଥାଉ ଏଉନୁକା ଆସିଲା ମାନେ ଖର୍ଚ୍ଚ ହେଇଯିବ ଥାଉ ସେଟା ଏଜ୍ଜାମ୍ ଦେଇ ଗଲା ବେଳକୁ ଦେବେ ଆଉ
ଆ ରୋଷେଇ କଣ କରିଥିଲୁ?
କରିଥିଲି ଭାତ ଡାଲି ଭଜା ଆଉ କଣ କରିବୁ ହେ ପଡି ପରିବା ରେଟ ଟା ଯେତିକା ପୋଟଳ ଟା ଶସ୍ତା ଅଛି ଏପଟ ଗାଁରେ, ଆଜି ସେପଟେ ବବା ଯୋଉ ନଉନାହାନ୍ତି ପୋଟଳ ଆସିଥିଲେ ଯେ ଏଇ ଆମପଟେ ଆ ଯୋଉ ସୁତିଆ ଘର ଦୋକାନ ଠି ବସିଥିଲେ ।ମୁଁ କହିଲି ଏପଟେ ଆମ ଦୁଆରେ ବସିଥିଲେ କହିଥାନ୍ତି ବବା ଆମ ଗାଁ ପଟୁ ପଣସ ଆଣିଦବ ଆଉ
ଡାକିଲୁନି ତାଙ୍କୁ ଘର ଆଡ଼େ
କିଏ ମ ଡାକୁଛି ସିଏ ମତେ ଚିହ୍ନିବେନି ସେ ସେ ପଟେ ଥିଲେ ଯେ ପଣସ ପାଚିଲାଣି
ହଁ ପାଚିଲାଣି।
। ଲାଣି ଆଉ ଖାଇହଉନି କଣ?
ପଚାହୋଉଛି।
ଓହୋ ଫମ୍ପା ପଣସ କିଛି ଆସେନି ।
ଫମ୍ପା ନା ସରିଗଲାଣି।
ପକୋଡି କେତେ ମସ୍ତ ଲାଗିବ ଖାଇଲେ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
ପଣସ୍ ପକୋଡ଼ି
ଭାଇନା ଆସିବେ ନା ତୁ ଆଗୁଆ ପଳେଇ ଆସିଥିବୁ?
ନାଇ ପା ଆଗୁଆ ଯିବି ହେରି ଭାଇନା ଆସିବେ ଚଉଦରେ
ହଁ ହଁ ଆଜି ପୁଅକୁ ଧରିକି ଆସିଥିଲେ ଆମ ଘର ଆଡେ ଯେ ମୋ ମାଆକୁ ଦେଖିକି ଖାଲି ହସ୍ ଯେ ମୋ ମା ପାଖକୁ ଖାଲି ପଳାଉଚି
ଓହୋ ସେ ମାନେ ପୁଅ ପିଲାଙ୍କଠୁ ଝିଅ ପିଲାଙ୍କ ପାଖକୁ ଯିବ ନା ଏନକା ପଳେଇବ ବା କାଲି।
କାହା ପାଖକୁ ଗଲାଜ ଜେଗନି
ଯିବନି।
ଟିକି ଯେ ଧରିଲନି ବୋଲି ଯୋଉ କାନ୍ଦୁ ଜେ କହନି।
ଓ ହଁ ଯୋଉ ସେ ଯାଇଥିଲ ପାର୍କ ଏଇଟା କ ସବୁ ଆଡ଼େ ଖୋଲା ହଉଛି ପାର୍କ ଟା।
କୋଉ ପାର୍କ।
ଯଉ କେ କୋଉ ପାର୍କ କି ଏଟା ନା ଜାଣିନି ପାର୍କ
ହଁ ସେଟା ବି ଏନିଟାଇମ୍ ଖୋଲା ଅଛି।
ଓହୋ। ଭଲ ଦେଖିଆ ଆଉ ସେଇଠି ଯୋଉ ଗରମ ହଉଛି ଯାଇକି ହେଲେ ଲୋକ ଟିକେ ରେଷ୍ଟ ନେବେ ନା ନାଇଁ। କୁଲର ଲାଗିଯିପା ବସ୍ ହଁ।
ଏଇ ଶଳାରେ ଆମର ସାନ ଝିଅ କହିଥିଲେ
ସାନ ଝିଅ ମନେରଖି ଥିଲେ ମଁ ଝିଅ ମନେ ରଖି ଚନ୍ତି
ହଁ କନେ କେଡ଼େ ବଡ଼ କୁଲର୍ ଟେ ଜାଣିଛୁ ଲାଗିଛି ପୁରା।
ହଁ କହୁଥିଲି ନାନୀ କହୁଥିଲା। ଭଲ ଟିକେ ଆଉ ଯୋଉ ରେଟ ରେ ଗରମ ହଉନି କି ଯାଇକି ହେଲେ କୁଲର ପାଖରେ ବସିବେ ନା ନାଇଁ ଲୋକ।
ସେଥିପାଇଁ ମାନେ ସେଥିପାଇଁ ବା ସବୁ ହେଇ କୁଲର ପାଖରେ କିି ଯାଇକି ବସି ଥିଲେ ଗହଳି ପୁରା ଆଉ ଜାଗା ନଥିବ।
ଏଇ ଯୋଉ ରାଜେନ୍ଦ୍ର ହାଇ ସ୍କୁଲ ସାମ୍ନାଟା।
ହୁଁ ହୁଁ ବ
ସେଠି ଟିକେ ଜଷ୍ଟ୍ ଅଳ୍ପ ହେଇନଥିଲା କେ କେତେ ଜଣ ବସିବା ପାଇଁ ଚାରି ପାଞ୍ଚ ଜଣ ବସିବା ପାଇଁ ହେଇନଥିଲା କି।
ହଁ ।
ସେଇଟାକୁ ଏବେ ବଡ଼ କରିଦେଇଛି।
ହଁ ବଡ଼ କରିଦେଇ ଗୋଟେ କୁଲର ଟେ ଲଗେଇ ଦେଇଚି।
ହୁଁ ଆରେ ନାଇଁ ଏପଟେ ଆଉ ବସଷ୍ଟାଣ୍ଡ ନାହିଁ ନା ଆମ ର୍କେଟ ଉପରେ ଆଉ କାଇଁ ବସଷ୍ଟାଣ୍ଡ୍ ହେଇଟା କେ
ହଁ ସେଠି ସେଥିପାଇଁ କରିଦେଇଛି ନାରାୟଣୀ ପାର୍କ ଟାକୁ ବି ଖୋଲା କଦଉଚି
ହଁ ସେଇଠି ବି ଲୋକ ବସିପାରିବେ। ନ ନେଲେ ପାର୍କ ତାହେଲେ କହିଲୁ ମୁଁ ଯିବି ବାହାରେ ସକାଳୁ
ବାର ସକାଳୁ ତେର ରେ ଏଙ୍ଗଜମ
ହଁ ଆଉ ତେର ଚାଆନ୍ତି ଯେ ହି ସଡ଼ନ ଯଦି ନଯିବ କଉଆଡ଼େ ମୁଁ ଯିବି ହରାଣ ଯିବିନି ମାନେ ସେଠୁ କଣ ଡାଇରେକ୍ଟ ଲ ବସ ରେ ପଳେଇବା ନହେଲେ ବେବିରିଆ ଗଲେ ବି ତ ହବ।
ହଁ ବେବିରେ ଆସିଲେ ବି ହବ।
ହଁ ଯେ ବେବିରେ ଯେ ସମ୍ପଡାଟି ପୁଣିି କିଏ ଛାଡି ଆସିବ।
ଆମେ ଲଷ୍ମୀ ବସରେ ନହେଲେ ମହୀପୁର ଠିକି ପଳେଇଲେ ଭଲ ହନ୍ତା ଆସିଲା ବେଳକୁ କିଏ ଗୋଟେ ଛାଡ଼ିଆସ।
ହଁ ସେଇଟା ମୁଁ କହୁଛି ସେମତି ଲକ୍ଷ୍ମୀ ବସରେ। ଡାଇରେକ୍ଟେ ସେଠିକି ପଳେଇବା ସେଠୁ ସେଇଠି ଯାଇକି ପହଞ୍ଚିବ ଯେତେ ହେଲେ ଆଠଟାରେ ପହଞ୍ଚିବ ନା ନାଇଁ ନଅ ଟେ।
ହୁଁ।
ନୟାଗଡ ପହଞ୍ଚିଲେ କଲେଜ ଠି ହଉଛି ସାଢେ ଆଠେ କଣ ହବ ଆଉ।
ହୁଁ।
ଏଇଟି ମୁଁ କହୁଛି ସେୟା ହବ ସେ ଆସିଲା ବେଳକୁ ପଛକେ ଯାଉ ଆମର ବ ଦଶଟା ରୁ ଗୋଟେ ଏକ୍ଜାମ ରଖୁଛି।
ହୁଁ।
ରଖୁଚି।
ଏ ଦଶ ମିଣ୍ଟି ହେଇଗଲା।